ହ୍ୟାଲୋ, ନମସ୍କାର।
ଏ ହାଇଲି ବାଲି। ହ୍ୟାଲୋ, ନମସ୍କ କାଲିଭାଲି, କଣ ଖବର?
ହଲୋ ଆପଣ କେତି
ମୁଁ ଭଲରେ ଅଛି, ଆଉ କଣ କରୁଛ ଏବେ କି।
ହୁଁ ବସିଚି ବାସ କାମ ଥିଲା ସାରିକି ବସିଚି, ଆପଣ
ହଁ ମୁଁ ସେଇ ବାଲକିନି ରେ ବସିଛି, ଆଜି ଖିରି ବନେଇଥିଲି ବସିକି ଖିରି ଖାଉଛି।
ଖିରି ଆପଣ, ଖିରି ଆପଣ ବନେଇଥିଲେ?
ହଁ ମୁଁ ହିଁ ରୋଷେଇ କରେ ଘରେ।
ନାମ ଆଉ ଆଜି ଆଜି ଖରାରେ କଣ ଖାଇଲେ?
ମୁଁ ଖରାବେଳେ ଭାତ, ଡାଲି ଆଉ ପୋଟଳ ଆଳୁ ବେସନ ତରକାରୀ।
ବଢିଆ ଖାଦ୍ୟ ଆଉ।
ହଁ
ଏ ତାହେଲେ । ମୁଁ ଆଜି ଭାତ, ଅଣ୍ଡା ତରକାରୀ। ଆଉ ଆମର ଫେବରଟ୍ ଫଳ ଅ ଆମ୍ବ।
ହଁ
ସରିଗଲା।
ଆଉ।
କୁହନ୍ତୁ ଆପଣଙ୍କୁ କଣ ଭଲ ଖାଇବା କୁ।
ଖାଇବାକୁ ମୁଁ ଯାହା ରୋଷେଇ କରେ ମତେ ସବୁ ଭଲ ଲାଗେ। ଆମ ଆମ ଲାଇଫ ରେ ମାନେ। ଯଦି କହିବାକୁ ଯାଏ ଝିଅ ମାନଙ୍କ ଜୀବନରେ। ଆମେ ହିଁ ବନେଇୁ ଆମେିଁ ଖାଇବାକୁ ବନେଇକି ତ କେହି ଦେବେନି ଆମେ ଗୋଟେ ଟାଇମ୍ ପରେ ଭୁଲିଯିବାକୁ। କଣ ଭଲ ଲାଗେ। ଆଜିର ତାରିଖରେ ମତେ ଯିଏ ଯାହା ବି ବନେଇକି ଦବ ମୁଁ ଖୁସି ଖୁସିରେ ଖାଇବି। କାହିଁକିନା ମତେ ରୋଷେଇ କରିବାକୁ ପଡ଼ିବନି ମୁଁ ଭାରି ଖୁସି ହେଇ ଖାଇବି ସେଟା।
ହଁ ସେଇଟା ବହୁତ। ଏବେ ବେଳେ ବେଳେ ସେନ୍ତି ଫିଲ ହୁଏ ଲାଗେ କି। ନାଇଁ ଏବେ ତ ମା ଅଛନ୍ତି ଖାଇବା ବନେଇ ଦଉଛନ୍ତି।
ମୁ ଥାଏ ମୁଁ ସେତେବେଳେ ମତେ ଲାଗେ କି ମୋତେ କିଏ ଗୋଟେ ଖାଇବା ବନେଇକି ଦିଅନ୍ତା ମୁଁ ଖାନ୍ତି।
ଆପଣ ବାହା ହେଇଛନ୍ତି ନା।
ନାଇଁ ନାଇଁ ମ ହଁ ପଢି
ପାଠ ପାଠ ପଢୁଛନ୍ତି ଆଚ୍ଛା ରହୁ ଆଜ୍ଞ।
ମୋତେ ବା
ଆଚ୍ଛା ତାହେଲେ ଆପଣ ଏବେ ରହୁଛନ୍ତି କୋଉଠି ହଷ୍ଟେଲ ନା ରୁମ ନେଇକି। ତାହେଲେ ମା ଆସିଛନ୍ତି ମାଆଙ୍କର ହାତ ଖାଇବା ଟିକେ ଖାଇକି। ଆଉ ହଁ। ଖାଇବାକୁ ମିଳୁଛି ବହୁତ ବଡ଼ କଥା ଆସି। କହିଲା ସେ ସମୟ ଟା ବହୁତ କମ ମିଳିବ ତାପ ଯେମିତି ଆପଣ କହୁ ଏବେ କଲେଜରେ ପାଠ ପଢ଼ୁଛନ୍ତି କିଛି ବର୍ଷ ପରେ ପାଠପଢ଼ା ସରିଯିବ ଚାକିରି ଆରମ୍ଭ ହେଇଯିବ।
ବାହାସାହା ହେଇଯିବେ ତାପରେ ପୁଣି ଦାଇତ୍ୱ ଆରମ୍ଭ ହେଇଯିବ‌।
ହଁ ସେଇଟା ତ ସତ କଥା। ହଁ ଥରେ ବାହା ହେଇଗଲା ପରେ ତାପରେ ଆଉ କିଛିନଥାଏ।
ତା ତାପରେ ସରିଗଲା ତା ତାପରେ ସବୁ ଦାଇତ୍ୱ ଦାଇତ୍ୱ ଦାୟିତ୍ୱ ଆଉ କିଛି ନାହିଁ।
ହୁଁ।
ଏବେ ବାପା ମାଙ୍କ ସହିତ ଅଛନ୍ତି ଯେତେ ଯାହା ଯେଉଁ ମନ ମାନେ ବୁଲିବାକୁ ଇଚ୍ଛା ଅଛି ଖାଇବାକୁ ଇଛା ଅଛି ଯାହା ମନ ପସନ୍ଦିଆ। ସବୁ କରି ଆଇଛି। ଆଉ ତାହେଲେ ରଥର ପ୍ଲାନ କଣ।
ରଥଯାତ୍ରାରେ ଅଁ ପ୍ଲାନ କଣ। ଆମର ତମର ପିଇସୀ ଘର। ତ ମତେ ମୁଁ ବହୁତ ଥର ପୁରୀ ଯାଇଛି।
ହୁଁ ହୁଁ।
ଅ ଏବେ ରଥ ମତେ ଟିକେ ରଥ ବହୁତ ଭଲ ଲାଗେ କିନ୍ତୁ ରଥରେ ଏତେ ଭିଡରେ ମତେ ଯିବାକୁ ଚାହୁ
ହୁଁ ଆଛା।
ଟିକିଏ ରଥ ପରେ ପହଜିବି ଯିବି
ହଁ ନା ଆମର ତ ଏଇଠି ପାଖରେ ଗୋଟେ
ଆମର ଆମ ଗାଁରେ ବହୁ ବଡ ମନ୍ଦିର ଅଛି ଗୋଟେ ଜଗନ୍ନାଥ ମନ୍ଦିର ଅଛି
ହୁଁ ହୁଁ ହ ହଁ ଏଇ ଏଇଠି ଆମର ବି ଢେଙ୍କାନାଲ ଜଗନ୍ନାଥ ମନ୍ଦିର ଅଛି ମାନେ ପାଖରେ ଅଛି। ହୁଁ ତ ଅବଶ୍ୟ ତ ଟିକେ ଦୂର ଅଛି ଆମେ ଯୋଉ ଜାଗାରେ ରହୁଛୁ ସେଇଠି ବହୁତ ଭଲ ପୂଜା ଭଲ ହୁଏ। ପ୍ରପର ଆମର ଓଡିଆ ଯୋଉ ପଣ୍ଡିତ ଅଛନ୍ତି ବ୍ରାହ୍ମଣ। ସେ ପୂଜା କରନ୍ତି। ଵ ଭଲ ପ୍ରସାଦ ମିଳେ ମାନେ ସବୁ ଜିନିଷ ଅ ମାନେ ଭଲ କି ନା ଅଛି ତ ଏଇଠି ସାବିତ ବ୍ରତ ହଉ ମାନେ ଆମର ଓଡିଆ ଯାହା ସବୁ ପୂଜା ପ୍ରବ୍ ଆମେ ସେଇଠି ଯାଇକି ପାଳଆ ଟା ଭଲ ଲାଗେ ତାପ ଏଇଠି ବାଙ୍ଗଲୋରରେ ପାଖାପାଖି ଦିଟା ଦିଟା ଜାଗାରେ ଜଗନ୍ନାଥ ମନ୍ଦିର ଅଛି। ତ ଆଁ ଏଥର ରଥଯାତ୍ରା ଭାବୁଛି ଲାଷ୍ଟ ଦି ବର୍ଷ ତ ଯାଉଛୁ ରଥକୁ ଏଥର ଭାବୁଛି ଗୋଟେ ସାଙ୍ଗ ତା ଘରେ ରଥ କରିବ। ତ ସେଇଠି ଯାଇକି ଟିକେ ପୂଜା ପାଠ କରିଦି ପଳେଇ ଆସିବ। ତବେ ଘରକୁ ଯାଉନ କେବେ ରାତିରେ।
ଆଜ୍ଞା।
ରଥରେ ଘରକୁ ଯାଉନ।
ମୁଁ ତ ଘରେ ହିଁ ଅଛି ଏବେ।
ଆଛା ଆପଣଙ୍କ କସ ସେମିତି ମୁଁ ଭାବିଲି ଆପଣଙ୍କ ମା ଯାଇଛନ୍ତି ସେଇଠି।
ନା ନା କେ ବାସ
ତାଲେ ହ ହଷ୍ଟେଲରେ ଅଛନ୍ତି ନା।
ଆଜ୍ଞା ତ ମାମ୍ ମା ହଁ କେତେ ପଳେଇବେ ଆପଣ।
ଆଛା। ହଁ ମାନେ ଏବେ ଏବେ କେତେଦିନ ଅଛନ୍ତି ତ ମା ପାଖରେ
ମାମା ଏବେ ଅଛି।
ତାହାଲେ କଉ କଉ ବିଷୟରେ ପାଠ ପଢ଼ା ହଉଛି।
ମୁଁ ବିଟେକ୍ କରୁଛି କମ୍ପ୍ୟୁଟର ସାଇନ୍ସ ସି ଏସ୍
କଣ କଣ କରିବି ବୋଲି ପ୍ଲାନ୍ କରିଛନ୍ତି ଇଞ୍ଜିନିୟର?
ଅ ଆଜ୍ଞା ଇଞ୍ଜିନିୟର୍ ସଫ୍ଟୱେର ଡେଭଲପର୍ କଣ୍ଟେଣ୍ଟ ଅ ମତେ ଯେମିତି କି ବହୁତସାରା ମୁଁ ଅ ଆପଣ ପ୍ରୋ ଲାଙ୍ଗୁଏଜ ଜାଣିଛନ୍ତି ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ ହଉ
ମୁଁ ବିସିଏ ଗ୍ରାଜୁଏଟ୍।
ଆଛା ତାପରେ ତ ଅ ବହୁତ ଭଲ। ତ ମୁଁ ଅ ଏଚ ଟି ଏମ ଏଲ ଆଉ ପାଇଥାନ ଜାଭା ଏସବୁ ଲର୍ନ କରୁଛି।
ହୁଁ।
ଆଚ୍ଛା।
ପାଇଥନ୍ ରେ ଭଲ ସ୍କୋପ୍ ଅଛି।
ହଁ।
ପାଇଥନ୍ ରେ ସ୍କୋପ ଅଛି କି ଯଦି ତମେ। ଯାଭା କି ଡଟ୍ ନେଟରେ କରିବାକୁ ଚାହୁଁଚ ତାହେଲେ। ଫୁଲ୍ ଷ୍ଟାକ୍ ରେ ଯିବ।
ହଁ ଫୁଲଷ୍ଟାକ୍।
ହୁଁ ଭଲ ଭଲ ସ୍କୋପ୍ ଅଛି ଅବଶ୍ୟ।
ହୁଁ।
ଆଜିକାଲି ଆମ ଭୁବନେଶ୍ୱରରେ ଏତେ ସାରା ଭଲ ଭଲ କମ୍ପାନୀ ଗୁଡା ଖୋଲିଗଲାଣି।
ହୁଁ ବହୁତ୍ କମ୍ପାନୀ ଖୋଲିଗଲାଣି। କିଏ ନିଜର ଯୋଉଟା କି ସ୍କିଲ୍ସ ହଉ। ତାକୁ ବଢେଇବାର ଦାୟିତ୍ୱ ନିଜର।
ସେ ନିଶ୍ଚୟ ଯଦି ନିଜକୁ ଆଗକୁ ବଢେଇବା। କିଛି କିଛି ପରିଶ୍ରମ୍ ତ କରିବାକୁ ପଡିବ।
ମୁଁ ଖାଲି କଲେଜ୍ ଗଲେ।
ହୁଁ।
ହଁ ନିଶ୍ଚୟ ନିଶ୍ଚୟ ସେଟା ସେଟା ମାନେ। ବହୁତ୍ ଠିକ୍ କଥା କହିଲେ। ଯଦି ନିଜକୁ ଆଗକୁ ବଢ଼ିବା ଅଛି ନିଜକୁ ଟିକେ। ପରିଶ୍ରମ କରିବାକୁ ଅଛି ନିଜ ଉପରେ। ନିଜର ଅ କଣ କହନ୍ତି। ଅ ଯୋଉ ସ୍ଵାଧୀନତା ତା ବାପା ମା ଦେଇଛନ୍ତି ତାକୁ ଠିକ୍ କିନା ଅ। ମାନେ କୋଉ ଜାଗାରେ ଲଗେଇବାର ଅଛି। ହଁ ସେଇ ଜିନିଷ ଟା ଦେଖି ଚାହିଁକି ଲଗେଇବାର ଅଛି।
ଆଜ୍ଞା ଆଚ୍ଛା।
ଆଉ ଆଜିର ଡେଟ୍ ତ କଲେଜ ଯୋ ସ୍କୁଲ୍ ହଉ ସବୁ ଜାଗାରେ ସାଙ୍ଗ ପୁଳାଏ ପୁଳାଏ ମିଳିବେ କିନ୍ତୁ ନିଜ। ତ ଏ ଭଲ ସାଙ୍ଗ କିଏ ସେ ଜିନିଷ ଟା ଭଲକିନା। ବାରିକି ହି ସାଙ୍ଗ ହେବେ। ମୋ ଝିଅ ଅବଶ୍ୟ ଏବେ ବହୁତ୍ ଛୋଟ ଅଛି ଛଅ ବର୍ଷର ମୁଁ ତାକୁ ଟିକେ ଯେତେବେଳେ ସେ ଯାଏ ତା ସାଙ୍ଗମାନଙ୍କ ସହିତ ଖେଳିବା ପାଇଁ। ଅ କି କି ସାଙ୍ଗ। କିଛି କହିଦେଲା ତ ଛୋଟ ଛୋଟ କଥା ଛୋଟ ଛୁଆ ନା। ତ କିଛି ଛୋଟ ଛୋଟ କଥାରେ ଆସିକି କହିବ କି ମାମା ଏଇଟା ସେ କହିଲା ସେ ସେଇଆ। କହିଲା ମୁଁ ଖେଳିବିନି। ଏମତି ସବୁ ତାଙ୍କ ଭିତରେ ଲାଗିଥାଏ ତ ମୁଁ ତାକୁ ତାକୁ ସେ ତାକୁ ଏବେଠୁ ସେଇ ଜିନିଷ ବୁଝାଏ। କି ମାମା। ଆଜିର ଡେଟ୍ ରେ ଭଲ ମନ୍ଦ ସବୁ ପ୍ରକାର ପିଲା ମିଳିବେ। ତ ତ ଏବେ ତ ତାର ଏଜ୍ ହେଇନି କି ସେ ବାରି ପାରିବ। କିଏ ଭଲ ମନ୍ଦ ତା ପାଇଁ ସମସ୍ତେ ସମାନ୍। କିନ୍ତୁ ଆଜିର ଯୋଉ ଜେନେରେସନ ଅଛି ନା ଛୁଆ ମାନେ ବହୁତ କିଛି ଶିଖି ମାନେ ଯଦି। କହନ୍ତି ଏଇଟିଜ୍ ଆଉ ନାଇଣ୍ଟିଜ୍ ବେଳୁକୁ ପିନ୍ଧି ନଥିଲା। ବାପା ମା ବି ସେତିକି ଅ ପିଲାମାନଙ୍କ ସହିତ ଖୋଲିକି କଥାବାର୍ତ୍ତା ହଉନ କିନ୍ତୁ ଆଜିର ଦିନରେ ବା ପା ମା ବି ସାଙ୍ଗ ଭଳିଆ ତମ ସହିତ କଥା ହଁ ଆଉ ଟିଭିରେ ବି ସବୁ ଜିନିଷ ମାନେ ଦେଖା ଯାଉଛି ପିଲା ସେଠୁ ବି ବହୁତ ସାରା ଜିନିଷ ଶିଖି ଯାଉଛନ୍ତି।
ତ କହିବାକୁ ଗଲେ ଆମକୁ ତାଙ୍କୁ ବତେଇକୁ ପଡ଼ୁଚି ସେତେବେଳେ ଆମକୁ ବାପା ମା ଶିଖଉଥିଲେ। ମାନେ କଣ କରିବା ଉଚିତ ଏବେ ଆମେ ଛୁଆମାନଙ୍କୁ ଶିଖଉଛୁ କୋଉଟା କୋଉଟା ଭଲ କୋଉଟା ମନ୍ଦ।
ଦୁନିଆ ଭାରି ପରିବର୍ତ୍ତନ ହେଇଗଲା।
ହଁ ଦୁନିଆଁ। ବାକି ଆମର।
କି ନିଜ ଉପରେ ନିର୍ଭର କରୁଚି। କି ଆପଣ କଣ କରିବାକୁ ଚାହୁଁଛନ୍ତି କୋଉ ରାସ୍ତାରେ ଯିବାକୁ ଚାହୁଁଛନ୍ତି? ରାସ୍ତା ସମସ୍ତେ ଦେଖିବାକୁ ଭଲ ରାସ୍ତା ବି ବତେଇଦେବେ। ଖରାପ ରାସ୍ତା ବି ଵତେଇଦେବେ କୋଉ ରାସ୍ତାରେ ଯିବେ ନିଜେ ଚଏସ୍ କରିବେ।
ହଁ ସେଟା ତ ପୁରା ଠିକ୍ କଥା କାହିଁକି ନା
ଆଉ ଆମର ଓ ଏଜୁକସନ ସିଷ୍ଟମଟା ଏତେ ଆଜିର ଡେଟରେ ଖରାପ ହେଇଗଲାଣି‌
ହଁ ଯେ ଆଉ ଆମ ଓଡିଶା ର ତ ଦେଖୁଥିବେ ଆଉ କଣେ ହେଇ
ହଁ ମୁଁ ଆଜି ଆଜି ଗୋଟେ ଇନଷ୍ଟାଗ୍ରାମରେ ଗୋଟେ ରିଲ୍ ଟେ ଆସିଥିଲା। ତାଠୁ ଗୋଟେ ଛୋଟ ଛୁଆଟେ ଗୋଟେ ଗୀତ ପୋଏମେ ଟେ ଗାଉଚି। କିନ୍ତୁ ସେଇ ଗୀତ ଟାକୁ ସେଟା ଖୁବ୍ ପିକ୍ଚର ଗୀତ ଟା ଯୋଉଟା କି ତାଙ୍କ ବହିରେ ଏବେ ଅଛି। ତ ମୁଁ ଆଉ ମୋ ସ୍ଵାମୀ ଆମେ ଦି ଯଣଥିମୁ। ପୋଟୁ ତ ନର୍ମାଲ ଟି ଡିସକସନ୍ ଚାଲିଥିଲା। ଆଜିରଡେଟେରେ ଆମ ଓଡିଆ ପାଠ ପଢା।
କୋଉ ଭଳିଆ ହେଇଗଲାଣି ପିଲାମାନଙ୍କୁ ପିକିଚର ଗୀତ ବହିରେ ଛାପିକି ପଢା ହୋଉଚି।
ହଁ।
ମାନେ ଆମେ ଆମେ ସେ ସମୟରେ ମଧୁସୂଦନ ବାବୁଙ୍କର ବିଷୟରେ ପାଠ ପଢୁଥୁଲେ। ହେଲା ଏବେ ଏମିତି ଚାହାଳି ଆପଣ ଜାଣିନଥିବେ।
ସେ
ହୁଁ।
ସେଇଟା ତ ଠିକ୍ କଥା ଯୋଉ ଗୀତ ଗୁଡାକ ଏବେ ଲେଖା ହଉଛି ସେଗୁଡାକ ଆମେ ଘର ଲୋକଙ୍କ ସାମ୍ନାରେ ବସିକିରି ଶୁଣିବାକୁ ପ୍ରଏ ଡରୁଚୁ।
ବାଏ।
ସେଇଟା ତ ବସେ।
ଆଜି କାଲିଆ ଛୁଆ ମାନେ ଭବିଷ୍ୟତ କଣ ହବ? କିଛି କହିହବନି।
ହୁଁ ସରକାରୀ ସ୍କୁଲ ର ଅବସ୍ଥା ଏମତି ଯଦି ରହିବ ଏମିତି କରିବା
ଆଜି କାଲି ସରକାରୀ ନୁହଁ ପ୍ରାଇଭେଟ ସଂସ୍ଥା ବି ହଉ ସବୁ ଜାଗାରେ କାହିଁକିନା ଯଦି ବହି ସେଇ ଭଳିଆ ଛାପୁଛନ୍ତି ତାହେଲେ ତ ଏକା ଭଲି ହେଇଗଲା ନା ତା ଠୁ ଆଉ ତ କିଛି ମାନେ ଲୋକ ଡିଫରେନ୍ସିଟ କେମିତି କରିବେ? ପଢ଼େଇବୁ ତ ସେଇଆ ହିଁ ଏକା କାହିଁକି ନା ଏବେ ଯେତେବେଳେ ପରୀକ୍ଷା ହବ ପରୀକ୍ଷାରେ ବି ସେଇ ପାଠ ପଢ଼ିବୁ ଆଉ ସେଇଥିରେ ହିଁ ତାଙ୍କୁ ମର୍କ ମିଳିବ।
ଆଜ୍ଞା।
ଆଉ ପିଲାମାନଙ୍କ ଉପରେ ତ ପ୍ରେସର ଯୋଉ ଲେବଲ ର ପଡ଼ୁଛି ସେ ଅଲଗା କଥା।
ଠିକ୍ ଅଛି।
ଆଉ କଣ?